ହ୍ୟାଲୋ, ହ୍ୟାଲୋ।
ହାଲୋ।
ହୁଁ କଣ କରୁଚ? ଏଇ ରୁଷେଇ କରୁଛି ଆଉ।
ହୁଁ ହୁଁ ମୁଁ ସୋଇଚି।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
ଆଉ ଦେହ ପା ସମସ୍ତଙ୍କର ଭଲ ଅଛି?
ହଁ ଦେହ ପା ସମସ୍ତଙ୍କର ଭଲ ଅଛି।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
ହଁ-ହଁ ସେଇ ଚାଲିଛି ଆଉ।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
ଆଉ
ହୁଁ ହୁଁ ଆଉ କଣ?
ଆଉ କଣ ତମେ।
ଆଉ ଆଉ ତମ ଆଡ଼େ ହଁ ହଁ।
ହଁ ହୁଁ। ଆଉ? ଆଉ ତମ ଆଡ଼େ କେମିତି ସବୁ ଚାଷ ବାସ କରୁଛନ୍ତି?
ଆମ ଆଡ଼େ ଚାଷ ହଉଛି, ଧାନ ବୁଣା ହଉଛି, ଧାନ ଧାନ ବୁଣା ଚାଲିଛି। ଆଉ ଧାନ ବୁଣା ଚାଲିଛି ଏବେ।
ହୁଁ ହୁଁ।
ଧାନ ବୁଣା ସଇଲା ପରେ ହବ ।
ହଁ ହୁଁ। । ଆଉ କଣ କରୁଛ କୁହ ସବୁ। ଆଉ କଣ ତମ ଆଡ଼େ ପରିବା ହୁଏ?
ଏଠି ସବୁ ଖାଇକି ଶୋଇଛନ୍ତି ଆଉ।
ଓହୋଃ।
ତମ ଆଡ଼େ ସବୁ କଣ କେମିତି ଚାଲିଚି?
ହଁ ଆମ ଆଡ଼େ ଭଲ ଏମିତି।
ହୁଁ। ଖିଆ ପିଆ ସରିଲାଣି ନା?
ହଁ ଖିଆପିଆ ସବୁ ଚାଲିଛି, ଏଇତ ରୋଷେଇ ଚାଲିଛି ସରିଲା ପରେ କରିବ ଆଉ। ହଁ ଆଉ କଣ ଅଛି।
ଆଉ କଣ।
? ଆଉ ସବୁ ଭଲ ତାହେଲେ?
ହଁ ଭଲ।
ଉଁ- ହୁଁ।
ଆଉ କଣ?
ଆଉ କଣ କୁହ? ନାଇଁ ଯିବି ଆଉ, ସେଇଟାରେ ଇଏ କର ଆଉ
ହୁଁ କଲେଜ।
ହ
ହୁଁ -ହୁଁ।
ହୁଁ।
ହୁଁ -ହୁଁ।
ଆଉ।
ଚାଷ ତମ ଆଡ଼େ କେମିତି ହଉଚି, ଚାଷ?
ଚାଷ ବାସ ସବୁ ଭଲ ହଉଚି ଆଉ, ଏମିତି ଆଉ।
ହଁ ଆମ ଆଡ଼େ ବି ହଉଚି ଚାଷ। ଗହମ ଚାଷ, ବିରି ଚାଷ ଆଉ ସବୁ ଚାଷ ହଉଛି ଆମ ଆଡ଼େ।
ହୁଁ -ହୁଁ।
ହ୍ୟାଲୋ।
ହଁ।
ଆମର ଏମିତି ଚାଷ କରୁଛନ୍ତି ଆଉ।
ଓ ହୋ।
ହୁଁ।
ଏଇ ଗାଈ ଛାଡିକି
ଆଉ ତମ ଆଡେ ସବୁ ଏମିତି ସବୁ, କିଛି ଭଲ ବୋଧେ ହଉଥିବ ଆଉ ଆମେ ହୁଁ ଆମ ଆଡେ ଏମତି ଯେମିତି ହଉଛି, ଏନ ଆମ ଆଡେ ଏମିତି ଚାଷ ହଉଛି, ହଳ ଚାଷ, ନଙ୍ଗଳ ଚାଷ, ଇଏ ଚାଷ ସବୁ ହଉଛି ଏମିତି ସବୁ ଚାଷ। ଶଗଡ଼ ରେ ହଉଚି, ଚାଷରେ କେହି ପାରୁନାହାନ୍ତି ଏମିତି ଆଉ। ହୁଁ- ହୁଁ। ନାଇଁ ଆମ ଆଡେ ଏମିତି ଭଲ ଚାଷ ହଉଛି ଆଉ। ହୁଁ। ହ୍ୟାଲୋ। ଚାଷ ଚାଲିଚି?
ହ୍ୟାଲୋ।
ହଁ।
ହଁ କୁହ ଏବେ ଆଉ କଣ?
ଏମିତି ଚାଷ ଚାଲିଛି ଆଉ।
ମେଘ ଆଇଲାଣି ମେଘ ହବ।
ହଁ ବା ହଁ ମେଘ କେଡେ ଯୋରେ।
ମେଘ ହଉଚି ଇଆଡେ କି?
ହୁଁ ହଉଛି ବହୁତ ଜୋରେ ହଉଛି ମେଘ।
ହଁ - ହଁ ମେଘ ତାହାଲେ ହଉଛି ନା?
ହୁଁ ମେଘ ମାନେ କୁଟୁଚି।
ଆଉ
ଆଉ କଣ କୁହ?
ଇଆଡେ ହଉଛି ନା?
ହଁ ମେଘ ଆଡେ ହଉଚି।
ହ୍ୟାଲୋ।
ହୁଁ ଏ କୁହନ୍ତୁ।
ତମ ଆଡେ ମେଘ ହଉଚି?
ହଁ ଇଆଡେ ବର୍ଷାଟା ହଉଛି।
ଅ ହଁ।
ଉଁ ହୁଁ।
ଆଉ
ଆଉ
ଆଉ।
ଆଉ କଁ। ରୋଷେଇ।
ରୋଷେଇ ଚାଲିଚି ଆଉ।
ହୁଁ ହୁଁ।
ଆ ତମ ଆଡେ କଣ ସବୁ କୁହ। ଆଉ ତମ ଆଡେ ସବୁ କଣ କୁହ। ଆଉ କଣ କୁହ ତମ ଆଡେ କେମିତି କଣ ସବୁ କୁହ। ଆଉ। ଚାଷ ଉପରେ ସବୁ କିଛି ଆଉ।
ଉଁ ହୁଁ।
ଉଁ ଆମର ସବୁ ଭଲ ଯାହା କରୁଚ କର ଆଉ କଣ କହିବି ଆଉ। ଓହୋ। ଆଉ କଣ କୁହ ତମେ ସବୁ।
ହୁଁ ହୁଁ। ଆଉ କଣ?
ଆଉ କଣ? ତମାମ୍ ଆଉ ଚାଷ ଆଡ଼େ ଏମିତି କଣ ବର୍ଷା ହେଲେ ବର୍ଷା ହେଲେ ତମର ଇଏ ପକଉଚନା ଯୋଉ ତଳି ରୁ ଗୁତ।
ହଁ।
ହୁଁ ହୁଁ। ଅ ଆଉ କଣ କୁହ?
କଣ
ତମ ଗାଁ ଆଡ଼େ ସବୁ କଣ ହୋଉଛି କୁହ?
ହଁ ଆମ ଆଡେ ହୋଉଛି ଆଉ।
ଓ ହୋ
ଜୋରେ ମେଘ ହୋଉଚି ଆଉ।
ହୁଁ।
ଜୋରେ ମେଘ ହୋଉଚି ୟାଡେ।
ୟାଡେ ବି ଜୋରେ ମେଘ ହୋଉଚି ଆଉ।
ସ୍ୟାଡେ କେତ୍ ଜୋରେ ମେଘ ହୋଉଚି?
ହଁ ୟାଡେ ଜୋରେ ପୁରା ନାଦୁଚି। ହା ଉ।
ହଁ ହଁ।
ସେଇଆ ଆଉ।
ହଁ ହଁ।
ହୁଁ। ଆଉ କଅଣ ହୁଁ।
ସବୁ ଏଇଆ ସବୁ ନିଜେ ଘଟଣା।
ଥନନା ପୁଅ ହୋଉଚି।
ହଁ ଆଡ଼େ ବୁଦ ହୋଉଛିନି।
ଉଁ ହୁଁ।
ହୁଁ। ହୁଁ। ଆମର ରଜ ଜାଣିନୁନା ଆଦି ଟାଇମ୍।
ଆଉ ତମର ଆଉ କଣ କୁହ? ଆଉ ସବୁ ଭଲ ତ ତାହେଲେ ନା। ମୁଁ ହଁ ଆଉ ସବୁ ଆଉ କଣ?
ହୁଁ ହୁଁ।
ଆମ୍ବ।
ହଁ କଣ କୁହ?
ସେଇଆ ଆଉ କଣ କହିବୁ?
ହୁଁ ହୁଁ ସେଇଆଉ।
ଆଠ ହଁ
ଖିଆପିଆ ସାରିଲାଣି?
ନାଇଁ ସେଇ ଚାଲିଛି ସେମିତି ଆଉ।
ଓହୋ।
ହୁଁ ଚାଲିଛି ଦ ସେଇୟା।
ହୋଉ ତାହେଲେ ଆଉ।
ହୋଉ ଆଉ।